ଏ ନା।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
କଣ କରୁଚ।
ଏଇ ବସିଥିଲି ଆଉ କଣ କରିବା ତମେ।
ହୟ ବୁଲୁଛି। ଖାଇ ସାରିଲୁଣି।
ହଁ।
ଓହୋ କଣ ଖାଇଲ।
ଗୋଟେ ଝିଅର କେତେଟା ରୁପଥାଏ।
ଗୋଟେ ଝିଅର। ସେ ଯେତେ ରୂପ ଚାହିଁବ ସେତେ ରୂପ ନେଇପାରିବ।
ତଥାପି।
ତଥାପି ତା ଇଛା ତା ଇଚ୍ଛା ଅନୁସାରେ ସେ ଯେତେ କେତେଟା ରୂପ ନେଇପାରିବ ନାରୀର କେତେ ରୂପ।
। ମୁଁ ଜାଣିବାରେ ତ ଗୋଟେ ହେଲା ମାଁ। ଗୋଟେ ହେଲା ଭଉଣୀ ଗୋଟେ ହେଲା ପ୍ରେମିକା ଗୋଟେ ହେଲା
ସ୍ତ୍ରୀ ଗୋଟେ ହେଲା ମା ଗୋଟେ ହେଲା ଖୁଡି ଗୋଟେ ହେଲା ସାନ ମା କେତେ ରୂପ ନେଇପାରିବ ଜେଜେ ମା
ତ ବହୁତ ନା ଦେଇହବ ନା।
ହଁ ଜେଜେମା।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
ଆଈ କେତେ ଅଛନ୍ତି ନାରୀର କେତେ ରୂପ। ମାଉସୀ।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
ନାରୀ ନାରୀ ଚାହିଁଲେ କିଛି ବି କରିପାରିବ।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
କାହିଁ ତମେ କଣ କିଛି ରୂପ ଦେଖିଲ କି ନାରୀର।
ନା ମୁଁ ବାସ୍ ପଚାରିଲି।
କାହିଁକି ଏମିତି କାଇଁ ପଚାରିଲ।
ମୁଁ କହିଲି ବହୁତ ରୂପ ଥାଏ।
ହଁ ବୋହୁତ ରୂପତ ନାରୀ ତ ତ ବହୁତ ରୂପ ଅଛି। । ଗୋଟେ ନାରୀ ଚାହିଁଲେ ବିନାଶ ବି ଆଣିପାରେ ଗୋଟେ ନାରୀ ଚାହିଁଲେ ଖୁସି ବି ଆଣିପାରେ ଗୋଟେ ନାରୀ ଚାହିଁଲେ ଦୁଃଖ ଖ ବି ଆଣିପାରେ ଗୋଟେ ନାରୀ ଯାହା ଚାହିଁବ ସେଇୟା କରିପାରେ।
ଏଟା ସତ। ଗୋଟେ ଘରକୁ ସେ ଖୁସିରେ ପରିଣତ କରିପାରିବ ଆଉ ସେଇ ମୁହୂର୍ତ୍ତରେ ବି ସେ ଯଦି ଚାହିଁବ ଦୁଃଖ ବି ଆଣିପାରିବ। କିମ୍ବା ଘର ବି ଭାଙ୍ଗି ପାରିବ କିମ୍ବା ଘର ବି ଗଢ଼ୀ ବି ପାରିବ।
ହଁ ଜିଏ କୁହନ୍ତି ନା କିଏ ବାହା ହେଇକି ଯାଇଚି ଇଏ କରିଚି ସେଟା ଗୋଟେ ମାନେ ବାହାହେଇ ସାରିଲା ପରେ ତୋ ନିଜ ହାତରେ ଥାଏ ତୁ ଘର ଟାକୁ କେମିତି ଚଳେଇବୁ। ତୁ ଯଦି ଚାହିଁବୁ ଘର ଟା ବୋହୁତ ଭଲରେ ଖୁସିରେ ଶାନ୍ତିରେ ଚଳିବ। ତୁ ଯେଦି ଚାହିଁବୁ ଗୋଟେ ଘରଟା ଅସ ଶାନ୍ତି ସବୁବେଳେ ଝଗଡା ସବୁବେଳେ ମାନେ ଅ ଶାନ୍ତି ଲାଗିକି ରହିବ ତ ସେଟା ଗୋଟେ ନାରୀ ଉପରେ କଣ ନିର୍ଭର କରୁଚି ଯେ ସିଏ କଣ କରିପାରିବ।
ସେଇଆ।
ଠିକ୍ କରିପାରିବ କି ଭୁଲ କରିପାରିବ।
ଆସିଲା ଦିନ ନେଇକି ଆସିବି। ସେଇତ କଥା ସେ ଚାହିଁଲେ ଉନ୍ନତି କରିବ ଚାହିଁଲେ ଅବନତି ବି କରିପାରିବ।
ହୁଁ।
ଆଉ କଣ ରୋଷେଇ କଣ ଖାଇଥିଲ।
ରୋଷେଇ କରିଚି ଭାତ ଡାଲି ଭଜା ଶାଗ ଭଜା। ଆଉ ଯୋଉ ବାଇଗଣ ଫାଇଗଣ ଚକୁଡା ଓଡିଆ ମାନଙ୍କର ଟିକେ ଦଳା ଦଳି ନହେଲେ ସେମାନେ ଟିକେ ଖାଆନ୍ତିନି ନା।
ନା।
ତ ସେଥିପାଇଁ ଆଜି ଯେହେତୁ ଗୁରୁବାର ତ କିଛି ପୋଡା ପୋଡି ହବନି। ତ ସେଥିପାଇଁ ଟିକେ ତେଲରେ ଭାଜି ଦେଇକି ଦଳି ଦବା ଆଉ ଖାଇବା।
ଉଁ ହୁଁ।
କାଲି ବର୍ଷା ହେଇଥିଲା ନା ତମ ଆଡେ।
କଣ କହିଲ।
କାଲି ବର୍ଷା ହେଇଥିଲା ନା ତମ ଆଡେ।
ନା ତ। ତମ ଆଡେ ହେଇଥିଲା କି?
ନା ଆମଆଡେ ବି ହେଇନି ବର୍ଷା ହୁଏ ନା ସ ଚାରଟା ବେଳେ ସିଜା ଗରମ ଏବେ ହଉଛି ଦି ଦିନି ହେଲାଣି ବହୁତ୍।
ହାଲୋ ବର୍ଷା କୋଉଠି ହୋଉଚି। ଆଗରୁ ବର୍ଷା ଦିନ ସେଇଠି ଦ୍ଵିତୀୟ ରଜଠୁ ହିଁ ଷ୍ଟାର୍ଟ ହେଇଯାଏ ବର୍ଷା ଏଥରକ ଖରା ଏତେ ହୋଉଚି ଖରା ଦିନକୁ ବି କାଟିଦବ।
ହୁଁ ଖରା ହୋଉଚି ନା ବୋହୁତ ସେଇଥିପାଇଁ। କଣ କରିବା ଦି ଦିନି ହେଲାଣି ହୋଉଚି। କି ଗରମ ଟିକେ ଥଣ୍ଡା ଲାଗୁଥିଲା କିନ୍ତୁ କାଲି ଠାରୁ ଏପର୍ଯ୍ୟନ୍ତ ବୋହୁତ ଗରମ ହୋଉଚି।
କାଲିଠୁ ଗରମ କରୁଚି ପା।
କଣ କରିଵା।
ସବୁ ଋତୁ ଅନୁଭବ କରିବାକୁ ପଡିବ।
ହଁ।
ଆଉ କୁଆଡେ ପ୍ଳାନିଙ୍ଗ। କୁଆଡେ ଗୋଟେ ଯୋଜନା କରୁନ ଯିବା ବୁଲିବାକୁ।
ହଁ ଯିବି ବୁଲିବାକୁ ଏବେ ତିରିଶ ତାରିଖ ଦିନ ମୋର ଅଛି ଫର୍ମ ଫିଲପ ତ ସେଇଥିରେ ଯିବି ଯଦି ଭଲ ପାଗ ଦେଇଥିବ ତାହେଲେ ଟିକେ ଫଟୋ ଫଟୋ ସୁଟ କରିକି ଆସିବି ଆଉ କଣ କରିବି। ତାପରେ ବି ମୋର ଗୋଟେ ସାଙ୍ଗର ମ୍ୟାରେଜ ଅଛି ତାର ବାହାଘର ଠିକ୍ ହେଇଯାଇଛି ନଅ ତାରିଖ ଦିନ ତା ବାହାଘର ତାକୁ ବି ଟିକେ ଡାକିବାର ଅଛି। ଆଉ ସେଇଥିପାଇଁ ତାକୁ ଟିକେ ତିରିଶ ତାରିଖ ଦିନ ଡାକିବି ଆଉ।
କେବେ ଅଛି।
ନଅ ତାରିଖ ଦିନ ତା ବାହାଘର।
ହୁଁ ।
ତାକୁ ତିରିଶ ତାରିଖ ଦିନ ମୁଁ ରହିବି ଘରେ। ସେଇଦିନ ତାକୁ ଡାକିବି ଖାଇବା ପାଇଁ ଆସିବ ଘରକୁ ଆମ ଘରକୁ। କୁହ ଝିଅ କନ୍ୟା ଡାକରା ହୁଏନି କି।
ହୁଁ।
ହଁ ସେଇଥିପାଇଁ ଆଉ। ।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
ଝିଅ ମାନଙ୍କୁ ଡାକରା ହୁଏ ମୁଁ ତାପରେ ସେ ଗୋଟେ ଭଲ ସାଙ୍ଗ ଟା ଯେହେତୁ। ତୁମର ଆଉ ନ ଡାକିଲେ ହବ ନା ସେଇଥିପାଇଁ।
। । କନ୍ୟା ଡାକରା।
ହୁଁ।
କନ୍ୟାଡାକ ବି ଆମର ଅଛି ସେପଟ ହଁ ସବୁଆଡେ ତ କନ୍ୟାଡାକରା ଅଛି।
ତମର ନହିଁ କି ଯୋଉ ସାଙ୍ଗ ମାନଙ୍କୁ ଯେତେବେଳେ ଡାକନି କି।
ହଁ ଡାକନ୍ତି। ତାଙ୍କୁ ଶାଢୀ ବି ଦିଅନ୍ତି ଅଳତା ତାଙ୍କୁ। ଆମିଷ ଯଦି ନଦିନ ଥିବ ଆମିଷ ଦିଆ ହବ ଯଦି ନିରାମିଷ ଯୋଉଦିନ ନିରାମିଷ। ଦିଆହବ।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
ହଜେଇବେନି ରଖି
ସେଦିନ ତ ମୋର ଅଛି। ତିରିଶ ତାରିଖ ଦିନ ମଙ୍ଗଳବାର ଅଛି ଦେଖିବାକୁ ମୁଁ ତାକୁ ପଚାରିବି ଯଦି ସିଏ ଆଇଁଷ ଖାଉଥିବ ମଙ୍ଗଳବାର ତାହେଲେ ତାକୁ କରିକି ଦେଇଦେବି। ଯଦି ସେ ମଙ୍ଗଳବାର ଖାଉନଥିବ ସାଧା ଖାଇବ ବୋଲି କହିବ ତାହେଲେ ସାଧା ଦେଇଦେବି ଆଉ କଣ କରିବି।
ଓହୋ।
ଦେଖିିବା କଣ ହଉଛି ତିରିଶ ତାରିଖ ଦିନ ମୁଁ ଆଗେ ଫୋନ୍ ବାହାଘର ନଅ ତାରିଖ ପା ନଅ ତାରିଖ ଦିନ ବାହାଘର ବାହାଘର ଦେଖିବା ସରିଲେ କଣ ହବ ଆଉ।
ହୁଁ।
ଏବେ ତ ସିଜନ ଚାଲିଛି ବାହାଘର ବାହାଘର ବାହାଘର ଆଉ। ଏଇ ଜସ୍ମିନ୍ ରଥ ବି ବାହା ହେଇଗଲା ନା କାଲି। ଜସ୍ମିନ୍ ରଥ କୁ ଜାଣିଚ।
ହଁ ଯେଉ ପତଳା ହେଇକି ଝିଅଟା।
ହଁ ସେ କାଲି ତାର ବାହାଘର ହେଇଗଲାନି କି।
ହୁଁ ଲମ୍ବା ମୁହଁ ପତଳା ସୁନ୍ଦର।
ହଁ। କାଲି ତା ବାହାଘର ହେଇଗଲା ଶାଢୀ ପିନ୍ଧିଥିଲା ବଢିଆ ଦେଖାଉଥିଲା ଯାହା ଆଉ ଲେହେଙ୍ଗା ପିନ୍ଧିିନଥିଲା। ଆଜିକାଲି ବି ଭାବିବା ଦରକାର ଯେ ସମସ୍ତଙ୍କୁ ଲେହେଙ୍ଗା କରିକି ବି କରିବ କଣ।
ହୁଁ ହୁଁ।
ଲେହେଙ୍ଗା ପିନ୍ଧିକି କଣ କରିବ ଆହୁରି ପିନ୍ଧ ଦବ ଶାଢୀ କିଣିଦବ।
ଗୋଟେ ଦିନ ପାଇଁ ଶୋ କ ସେ ଗୋଟେ ଦିନ ପରେ ସଇଲା। ସେ ତିରିଶ ପଚାଶ ହଜାର ଟଙ୍କା ହୁଁ ହୁଁ।
ଟଙ୍କାର ହଉ ପନ୍ଦର ହଜାର ହଉ କି କୋଡିଏ ହଜାର ହଉ ସେ ଯେତିକି ଟଙ୍କା ପ୍ରକାର ଲେହେଙ୍ଗା ଟା ହେଇଥିବ ସେଇ ପଇସାରେ ତମେ ଗୋଟେ ଶାଢୀ ଟେ ନେଇ ଆସିବ ଜବଦସ୍ତ ଲାଗିବ ମାନେ ଯଦି ଆମେ ପାଞ୍ଚ ଛଅ ହଜାର ଟଙ୍କାରେ ହଁ ପାଞ୍ଚ ଛ ହଜାରରେ ସାଢ଼ୀ ଆଣୁଚନ୍ତି ସୁନ୍ଦର ଦେଖା ଯାଉଚି। ଆଉ ପନ୍ଦର ହଜାର କୋଡିଏ ହଜାର ଗୋଟେ ଶାଢୀ ଆଣିଲେ ସୁନ୍ଦର ଦେଖା ହବନି ନା।
ସେଇଆ।
ସେଇଟା ହେଲେ ବହୁତୁ ଭଲ।
ଯିଏ ଶାଢୀ ଆଣିବ ମୁଁ ପୁରା ଖୁସି ମୁଁ ବି ଶାଢୀ କରିବି।
ମୁଁ ବି ମୋ ଦେଇକି କହିଚି ଶାଡ଼ି ହିଁ କରିବ ଲେହେଙ୍ଗା କେଇଆଣୀ ତାର ତା ଖୁସି ସେ କଣ କରିବ। ତା ଖୁସି ବିନା ମୁଁ କିଛି କରିପାରିବିନି ଯେହେତୁ ତା ତା ତା ମ୍ୟାରେଜରେ ତାର କିଛି ସ୍ୱ ସ୍ୱପ୍ନ ଥିବ ନା ନାଇଁ।
ହଁ ସେଟା ବି ସତ କଥା।
ତା ବାହାଘରରେ ସେ ମାନେ ସେ ଚାହୁଁଥିବ ଏବେତ ସମତେ ଦେଖା ଚାଁ ଦୁନିଆ ହେଇଗଲାଣି। ସିଏବି ଦେଖୁଥିବ ମୁଁ ଲେହେଙ୍ଗା କରିବି କି କଣ କରିବି ମୋ ରିସେପସନରେ ଶାଢୀ କରିଦେବି। ଏବେ ସବୁ ଓଲଟା କରିଦଉଚନ୍ତି ରିସିପସନ
ହେଲେ ଏମ୍ତି ପା ମାନେ ଜି ଜିଏବି ତାର ଯୋ ବାଆଘର ବ୍ରତଘର କିମ୍ବା ଯାହା ବି ଥିବ ଯାଇକି ପହଞ୍ଚିକି ସେ ଯେ ସେଇ ଶାଡି ବି ପିନ୍ଧିକି ଯାଇ ପାରିବ ଲେହେଙ୍ଗା ତ ପିନ୍ଧି ପାରିବାନି ନା।
କି ଲେହେଙ୍ଗା ପିନ୍ଧନ୍ତି ସେଟା ଆଉ କୋଉଥିରେ ପିନ୍ଧନ୍ତିନି ବୋଲି କହୁଚନ୍ତି। ପିନ୍ଧନ୍ତି।
ପିନ୍ଧି ହୁଏ ପିନ୍ଧି ତ ହୁଏନି।
ହୁଏନି ଏଟା ସେଟା ଅନ୍ୟ କିଏ ପିନ୍ଧି ନ ପାରିବେ ମୁଁତ ପିନ୍ଧି ପାରିବିନା ମୁଁ ଥର ମୁଁ ମୋ ବାହାଘରେ ପିନ୍ଧିଥିବି ମୁଁ ପିନ୍ଧିପାରିବି ନା।
ମାନେ ଯିପିଟା ଲେହେଙ୍ଗା କଥା କହୁନୁ।
ହଁ।
ସେଇଟା ଦେଖ ନିଜର ସେମିତି ଗୋଟେ ହେଇଥିବ ନିଜର ଭଉଣୀ ବାହାଘରେ ହେଇଥିବ କିମ୍ବା ନିଜର ଭାଇ ବାହାଘର ହେଇଚି ଯୋଉ ମୁଁ ତ ସେଟି ଲେହେଙ୍ଗା ଟା ପିନ୍ଧିଦେବି।
ହଁ ସେଇ କଥା ହିଁ କହୁଛି କୁହନ୍ତି ନା ଏଇଟା ବାହାଘରରେ ପିନ୍ଧିସାରିଲା ପରେ ଆଉ ପିନ୍ଧନ୍ତିନି ବୋଲି ମୁଁ ସେଟା କହିଲି।
ପିନ୍ଧେଇବାକୁ ମନବି ହେବନି କାହିଁକି ନା
ବ।
କାଇଁକି ନା ଆମେ ବି ଯଦି ବି ବା ଦେଇକି ଆମର ଭଉଣୀ କି ଭାଇ ବାହାଘରେ ଆମେ ତ ନୂଆ କରିବା ନା। ସେଟାକୁ ଇଚ୍ଛା ହବ।
ନାଁ। କେବେବି ହବନି। ମୁଁ ସେଇଟା ପଚାରୁଥିଲି ମାନେ ସେଟା କିନ୍ତୁ ଅନ୍ୟମାନେ କେହି ପିନ୍ଧି ପାରିବେନି ନା କି?
ନିଜେ ପିନ୍ଧି ପାରିବ। ପୁଣି ବ୍ଲେଜର ଫ୍ଲେଜର ଯୋଉ ପୁଅ ମାନ କିଣୁଛନ୍ତି ସେମାନେ ପୁଣି ଅଲଗା ଡେ ରେ ପିନ୍ଧୁଚନ୍ତି ନା ନାଇଁ? ପାଟି ବାଆ ଟି ବଗେରାରେ।
ହଁ ଆମେତ ଏମିତି ଗୋଟେ ଡ୍ରେସ୍ ଜଇଦି ଥରେ ପିନ୍ଧିଦେଇଥିବେ ଦିଥର ପନ୍ଧିଲା ବେଳକୁ ହେଇ ତୁ ଦିଟା ଫଟୋ ଉଠେଇ ଦିଏନି ଆଉ ପିନ୍ଧିବାନି।
ଆଉ ପିନ୍ଧିବାକୁ ଇଚ୍ଛା ହବନି। ହୁଁ ହୁଁ ଠିକ୍ କଥା।
ହଉ କଣ କରୁଚ କର ରଖୁଚି?
ହଉ ହଉ ରଖୁଛି।